ମାଉଥ୍ ଆଉ ସବୁ ଆପଣ ଭଲ? ଖାଇସାରିଲେଣି?
ନା ବର୍ତ୍ତମାନ ଅଫିସୁରୁ ଆସିକି ପହଞ୍ଚିଲି ବାଟରେ ଆସିଲା ବେଳେ ବାଟରେ ଆସିଲା ବେଳେ ଟିକେ ଟିଫିନ୍ କରିଥିଲୁ।
ଓହୋ ଆଜ୍ଞା।
ଆଳୁକଷା ବରା ଆଉ ପଞ୍ଜାବୀ ଚପ୍।
ଓହୋ। ଏଇଟା କୋଉ ଜାଗାରେ କରିଥିଲେ? ଭଲ ପଞ୍ଜାବୀ ଚପ ଗୋଟେ ନୂଆ ଜଳଖିଆ ଶୁଣିବାକୁ ମିଳିଲା। ମୁଁ କେବେଖାଇ ନାହିଁ।
ହଁ ସେଟା ଆମ ଆମର ଧାମର ବ୍ଲକ ଛକ ପାଖରେ ସେଇଟା ମିଳେ ଯେଉଁଟାକି ଆମର ତହସିଲ ଅଫିସ୍ ଅଛି।
ସେଟା କେ ସେଟା କେମିତି ତିଆରି ହୁଏ?
ସେଇଟା ଆପଣଙ୍କର ସେଇଟା ଆପଣଙ୍କର ପିଆଜ ଗୋଟାକୁ ଫାଳ ଫାଳମାନେ ଗୁଲେଇ କରି କାଟିଦେବେ।
ଆଉ ଟୋମାଟ। ତାକୁ ଗୋଟେ ଗୋଲେଇ କରିକି କାଟିଥିବେ ତାର ଗୋଟେ ଗୋଟେ ଲେୟାର୍ ଅଛି ତ ପିଆଜ ଗୋଟେ ଲେୟାର୍ ତ ତାପରେ ଟିକେ ଆଳୁ ଆଳୁ ଦେଇଥିବେ ତାପରେ ଟମାଟୋ ଗୋଟେ ଲେୟାର୍ ଦେଇ ତା ଉପରେ ଗୋଟେ ଆଳୁ ଦେଇଥିବେ।
ଆଜ୍ଞା।
ତାପରେ ଆଉ ଗୋଟେ କଣ ଗାଜରଟା ଗାଜର କି ଏମତି କଣ ଗୋଟେ ଥେଲା। ହେଲେ ତିନିଟା ଲେୟାର ଥିଲା ତ ସେଇଟାକୁ ଆଳୁଦମ୍ ଦେଇକି ତାକୁ ବେସନରେ ଗୋଳେଇକି ଛଣା ହେଇଥିଲା।
ଅ ହଁ
ଛାଣିକି ସିଆଡେ ଛାଣିକି ସେମାନେ କାଟିକି ପୁଣି ଦେଇଥିଲା ତା ଦେହରେ ଟମାଟ ଟମାଟ ସସ୍ ଚିଲ୍ଲି ସସ୍ ଗୋଳେଇକି ଦେଇଥିଲା। ତ ମୁଁ ପଚାରିଲି ଖାଇସାରିକି ପଚାରିଲି ମୁଁ ତାଙ୍କୁ ମୁରଲି ଭାଇ ଏ ଏଇ ଯୋଉ ରେସିପିଟା ଆ ତାକୁ କଣ କେମିତି ବନାଅ ଏଠି ପଞ୍ଜାବୀ ଛୁଆ କାହିଆ କଥା ନାଁ ପଞ୍ଜାବୀ କାହିଁକି ହେଲା? ପଞ୍ଜାବୀ ଛୁଆ କହି ସେ କହିଲେ କହିଲେ ଏଟା ମୁଁ ଜାଣିନି ତାର ଇଏ ନାଇଁ। ସେ କାମ କରୁଥିଲା କୁଆଡେ କଲିକତାରେ।
ଓହୋ।
ଠିକ୍ ଅଛି ସେ କଲିକତାରେ କାମ କରୁଥିଲା ଗୋଟେ ଉଁ ଜଳଖିଆ ଦୋକାନରେ
ହଁ
କହିଲେ ସେଠି ମୁଁ ମିସ୍ତ୍ରୀ ଥିଲି ତ ସେଠି କହିଲି ମୁଁ ନିଜେ ପରଅଧୀନରେ କାମ କରିଆ ଅପେକ୍ଷା ନିଜେ ବ୍ୟବସାୟଟା କରିବା ଠିକ୍ ବୋଲି ଭାବିକି ଆ ସେଇ ଗାଁରେ ସେ ଆରମ୍ଭ କରିଥିଲେ ଯାହା ବିି ହେଉ ତାଙ୍କ ଜଳଖିଆ ଦୋକାନଟା ବହୁତ୍ ଭଲ ଲାଗେ ଆଉ ବହୁତ୍ ଭିଡ଼ ବି ମଧ୍ୟ ରହେ।
ଓହୋ ବଢିଆ ଆଉ, ଆଉ କଣ କହୁଥିଲି କି? ମୁଁ ଏଇ ସନ୍ଧ୍ୟାବେଳେ ଅଫିସରୁ ଆସି ପହଞ୍ଚିଲି ଘରେ ଓ ସିଝା ବୁଟକୁ ବୁଟକୁ ସିଝେଇକିନା ସେଥିରେ ଲଙ୍ଗ କା ଟମାଟୋ ପିଆଜ ଛୋଟ ଛୋଟ କରି କାଟି ତାକୁ ବା ତେଲ ପ ତେଲରେ ଭାଜିକିନା ଦେଇଥିଲେ ଭଲ ଲାଗୁଥିଲା ଆଉ ହେଲ୍ଦି ଖାଇବା ସବୁଠୁ
ସବୁଠୁ ବଢ଼ିଆ ଜିନିଷ ଏଇଟା ହେଲ୍ଦି ଖାଇବା ମୁଁ ଆଗରୁ ଖାଉଥିଲି ଆଗରୁ କଣ କରେ ମୁଁ ଯୋଉ ଆପଣଙ୍କର ଲାଲିଚଣା ନୁହଁ? ଲାଲଚଣା ଅଦାକୁ ଭେଦେଇ ଦିଏ ମୁଗକୁ ଭେଦେଇ ଦିଏ ମୁଗ ମିଶିଲେ ତାକୁ କପଡ଼ା ଧଳା କପଡା ବାନ୍ଧି ଗଜା ହେଲେ ତାକୁ ଟିକେ ଟା ଯୋଉଟା କି ଆମର କଳା କଳା ଲୁଣ। ବିଟନୁଣ ଯୋଉଟା ଆମେ କୁହନ୍ତି ହେଲା ତାକୁ ଟିକେ ହାଲକା ପକେଇକି ଏ ଖାଇଲେ ଶରୀର ପାଇଁ ସେଇଟା ଭଲ ସେଇଟା ବି ହେଲ୍ଦି ଖାଦ୍ୟ ଶରୀର ପାଇଁ। ବ୍ୟସ୍ତ ହୁଁ ଆମେ ସିନା ଜାଣି ପାରୁନାହାନ୍ତି। ଏ ପେ-ପା-ଜୀଭ ଲାଳସା ପାଇଁ ଆମେ ଖାଇଦଉଛନ୍ତି। ଏ ଏଗୁଡାକ ସେଗୁଡା ଠିକ୍ ନୁହଁ।
ଆଜି ମୁଁ ଯାଇଥିଲି ଆପଣଙ୍କର ସେ ଚରମ୍ପା ପାଖରେ ଗୋଟେ ଲକ୍ଷ୍ମୀ ମନ୍ଦିର ଅଛି। ଖରାବେେଳେ ଆମର ଜଣେ ଗୋଟେ ଲକ୍ଷ୍ମୀ ମନ୍ଦିର ଅଛି।
ହଁ ହଁ ହଁ।
ଆମର ଜଣେ ଭାଇ ଆମ ଅଫିସର ଜଣେ ଭାଇ ସେ ପ୍ରମୋସନ ପାଇଛି। ସେନ୍ତି ବୋଲି ସେ ସେଠି ଖାଇବାକୁ ଦଉଥିଲେ। ସେ ଖାଇବା ବହୁତ ତୁ ବଢିଆ ଲାଗିଲା ଆଜି ଖାଇଥିଲି। ସେମାନେ ଭାତ ଡାଲି ଅରୁଆ ଭାତ ଡାଲି ଘାଣ୍ଟ ତରକାରୀ ପୋଟଳ ତରକାରୀ, ଖିରି, ଖଟା ଆଉ ବଢି ଆଳୁ ତା ଗୋଟେ କରିଥିଲେ। ବହୁତ ସ୍ଵାଦ ଥିଲା। ଆମେ ଆଜି ଖାଇଲୁ। ଆମେ ଦଶ ଜଣ ସାଙ୍ଗ ହେଇ ଯାଇଥିଲୁ। ସେଠି ଖାଇବା ପିବା କଲୁ। ଆଉ ସେଇଠି ଗୋଟେ ଜିନିଷ ଦେଖିଲି ତାର ମୂଲ୍ୟ ବି ବହୁତ କମ୍ ଅଛି। ଅଶୀ ଟଙ୍କା ମୂଲ୍ୟ ଅଛି ଜମା ଗୋଟେ ଥାଳି ପିଛା। ସେଠି କିନ୍ତୁ ମନ୍ଦିରରେ ଗୋଟେ ଜିନିଷ ଦେଖିଲେ ଯେ ସେଠି ଟେବୁଲ ଚେୟାର ପକେଇଛନ୍ତି ଟେବୁଲ ଚେୟାର ରେ ଖାଇବାକୁ ଦଉଛନ୍ତି ଆଉ ତାଙ୍କର ସେ ସ୍ଵତନ୍ତ୍ର ଥାଳି ଅଛି ଥାଳିରେ ଖାଇବାକୁ ଦଉଛନ୍ତି ପତ୍ରରେ ଖାଇବାକୁ ଦେବାର ନାହଁ। ଆପଣ କେବେ ଯାଇଛନ୍ତି ସେ ମନ୍ଦିରରେ ଖାଇଛନ୍ତି?
ଅ ନା ସେ ମନ୍ଦିରରେ କେବେ ମୁଁ ଖାଇନି।
ହଁ ଯିବେ ଖାଇବେ ଭଲ ଲାଗୁଛି ଖାଇବା।
ଚରମ୍ପାର କେଉ‌ ଯାଗାର କହିଲେ?
ଚରମ୍ପାର ସେ ଆପଣଙ୍କ ଚରମ୍ପାର ରେଲୱେ ଷ୍ଟେସନ ଯୋଉ କାଳୀ ପୂଜା ହୁଏ। ସେଟା ସେଟା କିଛି ବାଟ ଆଗକୁ ପଳେଇବେ। ଧାମରା ଯୋଉ ବ୍ରିଜ ଅଛି ଧାମରା ରେଳ ବ୍ରିଜ୍ ଅଛି କିଛି ବାଟ ଆଗକୁ ପଳେଇବେ ସେ ସର୍ଭିସ୍ ରୋଡ ଅପୋଜିଟରେ ସର୍ଭିସ୍ ରୋଡ ର ଅପୋଜିଟ୍ ସାଇଡ କିଛି ବାଟେ ଆଗକୁ ଗଲେ ଲେଫ୍ଟ ସାଇଡ ରେ ଗୋଟେ ରାଇଟ ସାଇଡରେ ଗୋଟେ ଗଳି ଆସିବ ସେଠି ଅଛି। ସେଠି ପଚାର ଦେବେ ନହେଲେ ଯେଉଁ ଲକ୍ଷ୍ମୀ ମନ୍ଦିର କଉଠି ଅଛି? ମୁଁ ଆଜି ପ୍ରଥମ ଥର ପାଇଁ ଯାଇଥିଲି।
ଯାହା ଗୋଟେ ଭଲ ଇଏ ଜିନିଷର ଗୋଟେ ଗ ଇଏ ଖାଇଗଲେ ଆଉ। ମୁଁ ଆପଣଙ୍କୁ ଯୋଉ କହିଲି ସେ ଦେବ ଦଶ୍ ଟଙ୍କାରେ ହେଲା କି ଆପଣଙ୍କୁ ଦଶ ଟଙ୍କାରେ ଚାରିଟା ବିରି କର ଦଉଛି।
ଓହୋ ଏଇଟା କୋଉଠି କହିଲେ ଭଣ୍ଡାରୀ ପୋଖରୀ ନା ଧାମନଗର?
ନା ନା ନା ଧାମନଗର ବ୍ଲକ ଛକ।
ଧାମନଗର ବ୍ଲକ ଛକା। ଅ ହ। ଧାମନଗର ବ୍ଲକ ରେ ମୁଁ କେବେ ଖାଇନି ସେଠି। ସେଟି ଧାମନଗରରେ ଏକଚୁଆଲି ସେଠି ଗୋଟେ ଦହିବରା ଭଲ ଦିଏ। ସେ ଯୋଉ ଧାମନଗରର ଯୋଉ ଅଛି ଆମର କୋଟ ଆଗରେ ସେ ଠିଆ ହିଏ।
ଖାଇବା ଜିନିଷରେ କହିଲେ କେବେ ଆସିବେ ସନ୍ଧ୍ୟା ସମୟ ଆରେ ହେଲା। ଯେଉଁ କୋର୍ଟ ଅଛି ଧାମନର କୋର୍ଟ ମାନେ ନଳାଙ୍ଗ କୋର୍ଟ ନୁହଁ ଧାମନର କୋର୍ଟ କଥା କୋହୁଚି।
ଅ
ଧାମନର କୋର୍ଟ ସାମ୍ନା ଗୋଟେ ପେଟ୍ରୋଲ୍ ଟାଙ୍କି ଅଛି।
ହଁ ହଁ।
ସେ ପେଟ୍ରୋଲ୍ ଟାଙ୍କି ପାଖରେ ସେ ପକୁଡ଼ି ଘୁକୁୁନି ଦିଏ।
ହଁ ହଁ ନାଁ ନାଁ ଆକ୍ଚୁଆଲି ମୁଁ ଯୋଉ ଦହିବରା କୋହୁଥିଲି ସେଇ ଲୋକ ସକାଳେ ଦହିବରା ଦିଏ। ମୁଁ ଖାଇଚି ପକୁଡ଼ି ଘୁଘୁନି। ହଁ ସିଏ ସନ୍ଧ୍ୟା ବେଳେ ପକୁଡ଼ି ଗୁଗୁନି ଦିଏ ସକା ସକାଳେ ଦହିବରା ଦିଏ। ଆପଣ ସକାଳ ବେଳାକେ ଗଲେ ମୁଁ ଖାଇଚି କାଲିକି ମୁଁ ଥରେ ତାର ସନ୍ଧ୍ୟାବେଳୁ ଫେରିଥିଲି ତିନି ଚାରି ବର୍ଷ ତଳେ। ଖାଇଥିଲି ସନ୍ଧ୍ୟାବେଳେ ଖାଇଥିଲି ପକୁଡ଼ି ଘୁଘୁନି। ସକାଳେ ବହୁ ବହୁତ ଥର ଖାଇଛି। ସକାଳେ ସେଇ ମତେ ଆମର ଯିଏ ଗାଡିର ଯିଏ ଡ୍ରାଇଭର ସେ କୁହନ୍ତି କୁହନ୍ତି ଇଏ ହଉଛି ସେଇ ପକୁଡି ଘୁଘୁନି ବାଲା ସକାଳେ ଦହିବରା କରନ୍ତି ଆଉ ସନ୍ଧ୍ୟାବେଳେ ପକୁଡ଼ି ଘୁଘୁନି କରନ୍ତି।
ଏଇ ପକୁଡ଼ି ଘୁଘୁନି କଥା କାହିଁକି କହିଲି ଆ
ମୁଁ ଥରେ ଖାଇଚି, ଚାରି ବର୍ଷ ତଳେ ଥରେ ଖାଇଥିଲି।
ମୋର ଗ୍ରାଜୁଏସନ୍ ପାସ୍ଆଉଟ୍ ହଉଛି ଦୁଇହଜାର ଅଠର ବୁଝିଲେ କି। ତ ତା ଭିତରେ ଆମେ ଅଁ ସନ୍ଧ୍ୟାବେଳେ ଯେତେବେଳେ ଟିଉସନରୁ ମୁ ଆସେ ହୁଁ। ଆସିକି ଆମେ ସେଠିକି ସେ ଭାଇଙ୍କ ପାଖକୁ ଜାଇଁକି ଖାଉ। ବର୍ତ୍ତମାନ ସିଏ ନାହାନ୍ତି ତାଙ୍କ ପୁଅ ଦେଖୁଚନ୍ତି ବୋଧେ। ତାଙ୍କ ସେ ଦୋକାନକୁ ତାଙ୍କଠୁ ଠୁ ଅଧିକ ସ୍ୱାଦ ତାଙ୍କ ପୁଅ ବନଉଛି ଆଉ ଏଟା ମୁଁ ଏଇ ଗତ ତ ତିନି ଦିନ ତଳେ ଖାଇଲି ସେ ସାନ ଭାଇର ମୋର ଯାଇଥିଲୁ। ଆଉ ଖାଇଲି ଲାଷ୍ଟ ଖାଇଥିଲି ଦୁଇହଜାର କୋଡ଼ିଏ ମସିହାରେ ବୋଧେ। ପାଞ୍ଚ ବର୍ଷ ଛଅ ବର୍ଷ ପରେ ଖାଇଲି।
ଓହୋ ମୁଁ ଚା ମୁଁ ପକୁଡି ଘୁଘୁନି ଖାଇଛି ଚାରି ବର୍ଷ ତଳେ। ଦହିବରା ପ୍ରତି ମାସକୁ ଥରେ ଦିଥର ତା ମାସକୁ ନୁହେଁ ଦି ମାସ କୁ ଥରେ ଯେତେବେଳେ ଧାମନଗରରେ କାମ ପଡୁଛି ଦିନବେଳା ଗଲେ ସେଠି ମୁଁ ଖାଏ। ହିଁ ହିଁ। ଭଲ ଲାଗେ ତାଙ୍କର ଟିକେ ରାଗ ରହେ କିନ୍ତୁ କିନ୍ତୁ ଭଲ ଲାଗେ। ବହୁତ ସ୍ଵାଦ ଲାଗେ ତାଙ୍କର। ଆପଣ ସବୁ ଆପଣ ତ ଭଦ୍ରକ ଲୋକ୍ କ ଯାଇଥିବେ ଆରଡି ଯାଇଥିବେ ବୁଲିବାକୁ
ହୁଁ-ହୁଁ-ହୁଁ। ଆଡେ ମ-ମ୍ ମାସୁକୁ କହିଆକୁ ଗଲେ ଥରେ ଦିଇ ଥର ହେଇଯାଉଛି।
ନା ମୋର ମାସକୁ ନୁହେଁ ମୋର ବର୍ଷକୁ ଥରେ ହଉଛି କିନ୍ତୁ ଯାଏ ବର୍ଷକୁ ଥରେ ଆରଡି ଯାଏ। କିନ୍ତୁ ଆରଡି ପାଖରେ ମୋର ବହୁତ କାମ ହୁଏ ସେ ପାଖକୁ ଯାଏ କିନ୍ତୁ ମନ୍ଦିର ଯାଇପାରେନି।
ଆରଡ଼ି ପିଠ ପଛୁକୁ ତାର ଗୋଟେ ଷ୍ଟୋରି ଜାଣିଛନ୍ତି ନା? ଆଁ ଘଇତାମାରି ଘଇତାମାରି ପାଟ ଗୋଟେ ଅଛି ଜାଣିଛନ୍ତି ଆପଣ?
ନା ମୁଁ ଆଉ ସେଇ ବିଷୟରେ ଜାଣିନି ମୁଁ ଖାଲି ଜାଣିଛି କିଏ ଗୋଟେ ମାନେ ଚାଷ କରୁ କରୁ ଆଉ ଯଦି ଶିବଲିଙ୍ଗରେ ଲଙ୍ଗଳ ବାଜିଥିଲା ପାଇଥିଲେ ଏମିତି କସ୍‌ ଶୁଣିଥିଲି ଆଉ ମୁଁ ଭଲ ସେ ଶୁଣିନି ଆପଣ ଟିକେ ଜଣାନ୍ତୁ ନହେଲେ ମତେ।
ତାର ରିଏଲ୍ ଷ୍ଟୋରି ହଉଛି ମନ୍ଦିର କଥା କହୁନି ମୁଁ ସେ ଯେଉଁ ଘଇତାମାରି ପାଟ କଥା କହୁଛି।
ଆଜ୍ଞା।
ଆପଣଙ୍କର ଯୋଉଟାକି ଓଳଙ୍ଗ ମଠ କୁହନ୍ତି ହେଲା।
ଆଜ୍ଞା।
ଓଳଙ୍ଗ ମଠ ଗୋଟେ କିଲୋମିଟର ପଛକୁ ହବ। ଡାହାଣ ପଟକୁ
ଆଜ୍ଞା।
ସେଠି କଣ ହେଉଥିଲା ଗୋଟେ ଚାଷୀ ଚାଷ କରୁଥିଲା ହେଲା
ଆଜ୍ଞା।
ତାକୁ ଜୋରରେ ଶୋଷ କଲାଣି। ସିଏ ଘରୁ କାହା ହାତରେ ଗୋଟେ ଖବର ଦେଇଥିଲା ଯେ ମୋ ପାଇଁ ଖାଇବାକୁ ଆଣିବୁ ଆଉ ପାଣି ଆଣିବୁ।
ହୁଁ।
ଠିକ୍ ଅଛି। ତ ସେ ଯେତେବେଳେ ଦୂରରୁ ଦେଖିଲା ଯେ ମୋ ସ୍ତ୍ରୀ ନେଇକି ଆସୁଛି ପାଣି ଆଉ ଖାଇବା। ହାତରେ ପାଞ୍ଚଣ ଧରିଥିଲା ସିଏ ଆକଚୁଲି ଏ ହାତ ଠାରିକି ଡାକିବା ବଦଳରେ ସେ ମେ ପାଞ୍ଚଣରେ ଡା କହୁଥିଲା ଯେ ଏଇଠିକି ଆସେ ଆଉ କଣ ହଲଉଥିଲା ଆଉ କଣ?
ଅ ହଁ।
ବୁଝିଲି ତ ତା ସ୍ତ୍ରୀ ଭାବିଲା କଣ ଇଏ ବୋଧ ମୋତେ ମାରିଦେବ ବାଡ଼େଦବ ମୋତେ କଣ ଲେଟ୍ ତ ମୋର ହେଇଗଲାଣି ଆଉ ଏତେ ସମୟ ହେଲାଣି ମୁଁ ଖାଇବାକୁ ନେଇକି ଯାଇନି ଏ କଣ ମୋତେ ପାଞ୍ଚଣ ଉଠେଇଲେଣି କିନ୍ତୁ ସେ ଡାକୁଛି ଯେ ତୁ ଆ ଏଇଠିକି ଆ ମୁଁ ଖାଇବି। ହାତ ତ ଦୂର ରାସ୍ତାରେ ଯେହେତୁ ଦେଖାହବନି ବାଡ଼ିଟା ପଡ଼େଇଲେ ଦେଖାହବ ଆଉ କଣ।
ଅ ହଁ।
କିନ୍ତୁ ସେ ବାଡି ବଢେଇଛି।
ଉଁ ହୁଁ।
ବାଡ଼ି ତ ବଢ଼େଇଛି ଇଏ ଡରିକି ଆଉ ନଜା ଗଲେ ମତେ ବାଡିରେ ସେଇଠୁ ସିଏ କଣ କଲା କିଛି ସମୟ ଠିଆ ହେଇ ହେଇ ଦେଖିଲା
ହଁ।
ଆଉ ରିଟନ ଘରକୁ ପଳେଇ ଆସିିଲ।
ଓହୋ।
ତ ସେଠି ସେ ମରିଗଲା ସେ ଲୋକଟା। ଖାଇବା ବିନା ପାଣି ବିନା ସେ ମରିଗଲା ବିଲରେ ଆମେ ତ ଗୋଟେ ଚାଷୀ ହେଉଛ ଆମ ଦାଦା ହେରିକା ଯେତେବେଳେ ଯାଆନ୍ତି ହଳଲେଇକି
ହଁ।
ବହୁତ ଶୋଷ ଲାଗେ ମୁଁ ପାଣି ନେଇକି ଯାଏ ବିଲକୁ।
ହଁ।
ସେ ପାଣି ସେ ସ୍ତ୍ରୀ ଲୋକ ତାକୁ ପାଣି ଖାଇବା ନ ଦେବାରୁ ସେ ମରିଗଲା। ଗାଁ ଲୋକ ସେ ଥିଲା ଦେଖିଲେ ତ ସେଇ ଦିନଠୁ ସେ ଜାଗା ନାଁ ହେଇଗଲା ଘଇତା ମାରିବାର ଯେହେତୁ ସେ ତା ସ୍ବାମୀକି ମାରି
ଓହୋ।
ତାର ଷ୍ଟୋରି ହେଉଛି ଏଇଟା ସମୟ ହେଇଗଲା ଆମେ ରଖୁଛୁ।
ହଉ ଭାଇ ରହିଲି ପରେ କଥା ହବା ଆଉ।
ଆଜ୍ଞା।